ହାଲୋ।
ହାଲୋ ହଁ ଜୟ ଜଗନ୍ନାଥେ।
ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା।
ଯଉ ଆଉ କୁହନ୍ତୁ କଣ କୋଉଠି ଅଛନ୍ତି?
ପୋଲ ଅଛି ସେଇଠି ବସଚି।
ଆଚ୍ଛା ଆଚ୍ଛା ଭଲ। ଆଉ କଁ ଖାଇଥିଲେ ଆଜି?
ହଁ ଏଇ ଭାତ ଟିକେ ନାଲମା ଶାଗ ଭଜା ଆଉ ବର୍ତ୍ତା ଏଇ ଟିକେ ଆଉ ଣ।
ଆପଣଙ୍କ ଆଡ଼େ ବର୍ଷା କେମିତି ଆଜି?
ବର୍ଷା ହଁ ଏଇ ଦୁଇଟା ଅଢ଼େଇଟା ବେଳେ ଟିକେ ଜୋର ବର୍ଷା ହେଇଥିଲା।
ପାଣିପାଗ ବିଷୟରେ କଁ କିଛି କୁହନ୍ତୁ ପାଣିପାଗ ତ ଏମିତି ହଉଛି ଏ ଯଉ
ହଁ ପା ପାଣିପାଗ ବିଷୟ ହଁ। ଚାଷ ତ ବିଷୟରେ କଁ କହିବି ଚାଷ ତ ଏଇନା କହିଲ ପାଣି ଟିକେ ଅଭାବ ଅଛି। ଚାଷ ବିଷୟରେ ଆଉ କଣ କହିବି ପାଣି ଟିକେ କଁ କହିଲେ ଉଁ ତଳି ପକେଇବାକୁ ଟିକେ ପାଣି ନାହିଁ ଯାହା ବି ହେଲେ ଲୋକଙ୍କୁ ଟିକେ ପାଣି ଦର୍ କାରେ ଲୋକ ଖୋଳିଲେ କ ନାଇଁ ପା।
କେବଳ ଚାଷ ଯୋଉ ବାଇଗଣ ଗୋରେ ବ୍ୟକ୍ତି ବାଇଗଣଟା ଲଗେଇଚନ୍ତି ଏ ବ୍ୟକ୍ତି କିଏ?
ଏ ଉଁ ଜାଣିନି କିଏ ଲି କିଏ ଲ ହେଇଥିବେ ପୋକ ଏ ବୋଲି ଗୋଟେ ଲୋକଟା ଯେ ପକେଇଥିବ।
ପୋକ ଅ ଆ ତାଙ୍କ ନାଁ ପୋକ? ହଁ ସିଏ ତ ପୋକ ଯୋଉ ଔଷଧ ପକାନ୍ତି ତାଙ୍କ ନାଁ ତ ପୋକ ମୁଁ ଜାଣିଚି ସେଇ ତ ବାଇଗଣ ଲଗାନ୍ତି ଆଉ।
ହଉ ହଉ ସ ହଉ ସଞ୍ଜ ହଉ ସଞ୍ଜୟ ବାବୁ ଶୁଣନ୍ତୁ ଗୋଟେ କ ଥା ଆପଣଙ୍କୁ ଆପଣଙ୍କ ବିଷୟରେ ଟିକେ କଣ କିଛି କୁହନ୍ତୁ ଆପଣଙ୍କ ସ୍କୁଲ୍ ସମୟର କଥା ଆଉ କ କଲେଜ୍ ରେ ବିଷୟ କଥା ଆଉ କଣ ଯୋଉ ଜବ୍ କର୍ ଥିଲେ ସେ ଜବ୍ ବିଷୟରେ କିଛି କଣ କିଛି କୁହନ୍ତୁ।
ଜବ୍ ତ ଏବେ ଆମେ କରିନୁ ସ୍କୁଲ୍ ବେଳେ ଆମେ ଭଲ ପାଉଥୁଲେ ଏଟା ଝିଅଟା ଆମୁ ଭଲ ପାଉଥୁଲେ। ସେ ଝିଅ ଆମ ଭଉ ପ୍ରେମରେ ଭଉତୁ ପଡ଼ିଲେ କିନ୍ତୁ ଆମେ ତାଙ୍କ ପ୍ରେମରେ କେହି ପଡି଼ଲୁନେଇ। ହଁ ଆମେ ଟିକେ ରଉଥୁଲୁ ଟିକେ ଇଏରେ ଭଉତୁ ଦୁଃଖରେ ହେତେଳେ ସେ ଝୁଲି ଆଉ ଝୁଲିଆ ହଉଥୁଲେ ଗୋଟେ ପିଟି ମାଷ୍ଟର୍ ସେ କି ଗୋଇଠା ମାରୁଥୁଲେ ଡ୍ରିଲ୍ ବେଳେ। ଆଉ ମୁଁ ଏଇଟା ମନ ଅଛି।
ଓ ଆ ସେ ଯୋଉ ଏଠି? କଁ କହିଲେ ଏଁ ସ୍କୁଲ୍ ବେଳେ ତାହେଲେ ଆପଣ ବି ଏତେ ଛୋଟ ବେଳୁ ସେଆଡ଼ୁକୁ ପଳେଇଥିଲେ?
ହଁ ଶୁଆଳୁ ସେତେବେଳୁ ଆମକୁ ଧରିଥିଲେ ଜଣେ।
ଓଁ ହ ହ।
ତାଙ୍କ ନା ବାଛୁରୀ।
ହଁ କିନ୍ତୁ ମୋ ପୂର୍ବ ରୁ ଆମର ଭାରି ଇଏ ହୁଏ ଯେ ଆମେ ଯାଉ ଫାଷ୍ଟ କଣ କହିଲ ଆମ ପାଖ ଗାଁ ସ୍କୁଲ ପଢିଲୁ ପାଖ ଗାଁ ବୁଲ ପଡିଲୁ ତାପରେ ସେଠୁ ଆଉ ଗୋଟେ କି ଆଉ କିଛି ଗୋଟେ ଦୂରକୁ ଗଲୁ। ଷଷ୍ଠ ଶବ୍ଦରେ ପଢିଲୁ ତାପରେ ପୁଣି ସେଇଠି ହାଇସ୍କୁଲ ଥିଲା ସେଠି ବି ପଢିଲୁ ଉଡିକି ଦି ହଜାର ପନ୍ଦର ବେଳକୁ ଆମେ ଉ ଦଶ ବଡେଇକି ଏ ପାଖରେ ଆମ ଘର ପାଖରୁ ଦୁଇ ତିନି କିଲୋମିଟର ଦୂରରେ। ଗୋଟେ କଲେଜ ଅ ମହାବିଦ୍ୟାଳୟ ବିଷ୍ଣୁ ସାମନ୍ତରାୟ ମହାବଦ୍ୟାଳୟ। ସେଠି ଯାଇକି
ଯାତଥିଲେ।
ନାଇଁ ନାଇଁ ହାଡି ଦାସ ଟା ମାନେ ମୋ ବନ୍ଧୁ ଦି ଜଣ ଗଲେ।
ଆଚ୍ଛା ଆପଣ ଜାଇନଥିଲେ ଆପଣ ଏପଟେ ବିଷ୍ଣୁ ସମନ୍ତରାୟ ରେ ପଡିବେ।
ଆଜ୍ଞା ଆଜ୍ଞା ବିଷ୍ଣ ହଁ ସେଟା ହଁ ଆପଣ ସେ ତ ଏବେ ଚେଞ୍ ହେଇଗଲାଣି କିନ୍ତୁ
ଏବେ ଚଞ ସେୁର ବାଜ ବାଲା ପ୍ୟାଣ୍ଟ କରିଦେଇଥିଲା।
ହଁ ହଁ ସେତେବେଳେ ଭାରି ହଁ ହଁ ପୁରା ଭାରି ହଁ ହଁ ବା। ଆମେ ସେତେବେଳେ ଭାରି ଅବାଗିଆ ଦେଖା ଯାଉଥିବୁ କି ଯିବୁ ଆମେ ଯାଉ
ଟୋଟାଲି ବାଜା ଟିମ୍ ଭଳିଆ ଦେଖ
ଓ ହଁ ବା ଭାରି ଅବାଗ ଦେଖାଯାଏ। ସେଇଠୁ ଦି ବର୍ଷ ତାକୁ ପିନ୍ଧଲୁ ଦି ବର୍ଷ ହଉ ଦି ତାପରେ ଦି ହଜାର ସତରରେ ଆମେ ପାସ୍ କରିଲୁ। ସେଠି ପୁଣି ଆମେ ଗଲୁ ଏଠି ଏଠି ତ ଆୟ ସରିଲା ପରେ ସାର ଗ୍ରାଜୁଏସନ ଆମେ କଲୁ ଚଣ୍ଡିଖୋଲ କଲେଜ ବାବା ଭୈରବାନନ୍ଦ। ସେଠି ଯାଇକି ତିନି ବର୍ଷ ପଢା ପଢି ସେଠୁ ମାନେ ବହୁତ ମଜା ମସ୍ତି ହୁଏ।
ଆଜ୍ଞା,
ତାପରେ ବୁଦ ବୁଲି ବୁଲାବୁଲି ବି ଜୋର ହୁଏ। ତା ସେପଟେ ଆମେ ପଢିଲା ଭିତରେ ଆମର ବହୁତ ଆଡେ ଧର କଣ କହିଲେ କପିଳାସ ହଉ ସେ ମାନେ କଲେଜ ଲାଇଫରେ ମୁ ବୁଲାବୁଲି କଥା କହୁଛି। କପିଳାସ ମୁଁ ଫାଷ୍ଟ ଟାଇମ ଯାଇଥିଲି ହଁ। ଆଜ୍ଞା ଆଜ୍ଞା କଣ କହିଲେ ସେଇ କଲେଜ ଲାଇଫ ଭିତରେ- ପୁରୀ ମୁଁ ଯାଇଥିଲି ମାନେ ମୁଁ ଯାହା ଅନୁଭବ ମାନେ ଫା ଟ କଥା କହୁଛି। ର ପାଇଁ ପୁରୀ ଯାଇଥିଲୁ ଆମେ ସାଙ୍ଗମାନେ ସ ହଁ ହଁ।
ଆଚ୍ଛା ଆପଣ ଯାଇଥିଲେ ଆମେ ବି ଦେଖିଥିଲୁ ଫଟୋ କି ଦେଖିଥିଲୁ ବୁଲିବରେ।
ତାପରେ ନନ୍ଦନ ନନ୍ଦନକନ୍ଦନ ବି ଯାଇଥିଲୁ ମୁଁ ମାନେ ମୁଁ କହୁଛି ମୋର ମାନେ ଅନୁଭୂତି କଥା, କି ଫାଷ୍ଟ୍ ଟାଇମ୍ ଆମେ କଲେଜ ଲାଇଫ୍ ରେ। ଏଇଆ ଏଇଆ ଜାଗା ବୁଲିଥିଲୁ, ବହୁତ ବି ଭଲ ଲାଗିଥିଲା ସାଙ୍ଗମାନଙ୍କ ସହିତ। ମତେ ସେ ସବୁ ବହୁତ୍ ଅ ସୁଟି ବହୁତ କହିଲେ। ମନେ ପଡିବ ବହୁତ କଥା ସେମିତି। ଆହୁରି ବି ତାପରେ ଆଉ ଗୋଟେ ଜାଗା ଏପଡ ଅଶୋକଝର ବୋଲି ଆମେ ସୁକିନ୍ଦା ଲାଇନ୍ ରେ ସେପ ପଟେ ବି ଯାଇଥିଲୁ ସବୁ ସାଙ୍ଗ ମାନେ ଏ ମାନେ ଏମତି ତିନିଟା ଜାଗା ବହୁତ ମାନେ ବୁଲା ବୁଲି କରି ଭଲ ଲାଗିଥିଲା ଆମକୁ। କଲେଜ ଟାଇମ୍ ମାନେ ବହୁତ ତିନି ବର୍ଷ କେତେବେଳେ ପଳେଇଲା ଜଣା ପଡିଲାନି। ଆଉ
ତୁ ଯେମିତି କଲେ ଜ୍ ପଢ଼ିବାକୁ କିନ୍ତୁ ଆମେ ସେ ସୁଯୋଗ ପାଉନୁ।
ଅ ହଁ ହ ହ କଣ କରାଯିବ ଯଦି ଯେହେତୁ ଆପଣ ଭାଗ୍ୟରେ ଯାହା ଥିବ ଆପଣ ସେଇଟା ଭୋଗିବେ ଆଉ କଣ କରାଯିବ।
ହଁ। କିନ୍ତୁ ଆମେ ଏନା ଖୋଜୁଛୁ ଦେହ ତ ଭଲ ଅଛି। କିନ୍ତୁ ଆମ ପେଟ ଟା ଟିକେ ଗଡବଡ ଅଛି।
କାହିଁ ଏମିତି କଣ ଟିକେ ଖାଇବା ପିଇବା ଠିକ୍ ରଖୁନାହାନ୍ତି କି?
ଖାଇବା ପିଇବା ତ ମୁଁ ଠିକ୍ ଅଛି କିନ୍ତୁ କଣ ସିଜିନ୍ ଚେଞ୍ଜ ହଉଛି। ଆଉ ଏଥିପାଇଁ ଟିକେ କଣ ପେଟ ଗଡ଼ ବଡ ହେଇ ଯାଉଛି ଆଉ।
ହୁଁ ଆଉ ଆପଣ ଯୋଉ ସ ଆପଣ ଘର ପାଖରେ ଯୋଉ ପଡିଆଟି ଥିଲା ଖେଳ ହୁଏ ସେଠି। କଣ ଟିକେ କୁହନ୍ତୁ ସେ ଖେଳ ଖେଳ ବିଷୟରେ ଟିକେ କଣ କୁହନ୍ତୁ?
ଖେଳ ତ ଆମର ଏଠି ହୁଏ, ବୋହୁତ୍ ଭଲ ଖେଳ ହୁଏନ୍ତି, ଆମେ ତ ଖେଳି ପାରୁନା ଆମେ ସେମିତି ଖାଲି ବୁଲିକି ଆସୁ, ଆଉ ଏ ଯଉ ଖେଳ ଭଲ ଖେଳ ହୁଏ ସେଠି। ବୋହୁତ୍ କଣ୍ଟେଷ୍ଟ ଖେଳ ଖେଳନ୍ତି ଛୁଆ ସବୁ। ବୋହୁତ୍ ପୁରା ଯିଦା ଯିଦିରେ ଖେଳନ୍ତି। ଭଲ ଖେଳ ହୁଏ ବୋହୁତ୍ ଖେଳୁ, ଏଠି ବର୍ଷା ଚାଲିଛି ହେଇଯାଇ ଦି ଚାରି ଦିନ ହେଲା ବର୍ଷା ହଁ ସେଇଥିପାଇଁ ଟିକେ ଖେଳ ବନ୍ଦ ଅଛି।
ହୁଁ ବୋହୁତ୍ ଅସୁବିଧା ହଉଥିବ ଆଉ ନା?
ହଁ ବହୁତ୍ ଅସୁବିଧା ହଉଚି।
ହୁଁ।
ଆଉ କୁହନ୍ତୁ ସବୁ?
ତାହେଲେ ଖେଳ ବି ଖେଳା ଖେଳି କରନ୍ତି। ଆଉ କି କି ଖେଳ ଖେଳନ୍ତି ଆପଣ?
ନା ଆମେ ଆଉ ଜମା କିଛି ଖେଳ ଖେଳୁନା। ଏଇ ଗୋଟେ ଖେଳ କ୍ରିକେଟ ଖେଳ ଖେଳୁ ଆଉ କିଛି ଖେଳ ଖେଳୁନା।
ନା, ହଁ ହଁ ହଁ ହଁ। ହୁଁ ଆଉ ଆପଣଙ୍କ ସାଙ୍ଗ ସବୁ, କଣ ଖବର ତାଙ୍କର ସବୁ ଟିକେ କୁହନ୍ତୁ? ସାଙ୍ଗ ମାନଙ୍କର ଖବର କଣ କିଛି କୁହନ୍ତୁ? ସାଙ୍ଗ ମାନଙ୍କର ଖବର କଣ କିଛି?
ଅଛନ୍ତି କିଏ ବାହାରେ ଅଛନ୍ତି, କିଏ ଓଡିଶା ଭିତରେ ଅଛନ୍ତି ଏମତି ସବୁ ଅଛନ୍ତି। ସବୁ ଆସି ଥିଲେ ରଜରେ ବୁଲି ବାଲିକି ଗଲେ। ବୁଲିିବାଲିକି ସବୁ ଗଲେ। ଯାଇଥିଲେ ମିନି କେଦାରନାଥ ଯାଇଥିଲେ ଇଆଡେ ଯାଇଥିଲେ। ଏପଟେ ମିଲ୍ ନ କୁ ଯାଇଥିଲେ।
ହୁଁ ସେଟା କଣ ମନ୍ଦିର ମିଲନ?
ମିଲନ ମନ୍ଦିର ନୁହଁ। ମନ୍ଦିର ଚାଇଁ ଆହୁରି ବଡ ଭଲ ଜିନିଷ ଅଛି ତାଠି।
ଓହୋ।
ସେଇଠି ତ ତିନି ଦିନ୍ ରଜ ସାରିଦେଲେ ଆମର। ଆପଣ ଯିିବେ ମିଲନ?
ନାଇଁ ଗ ନିଶ୍ଚିନ୍ତ, ଆପଣ କେବେ ଗଲେ ଆପଣଙ୍କ ଘର ଆଡେ ନିଶ୍ଚିନ୍ତ ଆମେ ଯିବୁ ମିଲନ। କାହିଁକି ନା ଆପଣ କହିଲେଣି ର ମନ୍ଦିର ଚାହିଁ ବଡ ମାନେ ଆଉ
ହଁ ସେଠି ଯେତେ ଯାହାଲେ ଭିଜିଟ୍ କରନ୍ତୁ। ମିଲନ ଭିଜିଟ୍ କରନ୍ତୁ। ଦେଖନ୍ତୁ କେତେ କଣ କେତେ ମନ୍ଦିର ଚାଇଁ ବି ଭଲ ଇଏ, ଟୋଟାଲି ମୋ ସାଙ୍ଗମାନେ ତିନି ଦିନି ଟୋଟାଲ ସେ ମିଲନ ଇଏରେ ସାରିଦଲେ।
ଓ ଓ ହ ଓ ହୋ ଓ ହ ହ। ହୁଁ ଓହୋ। ବୋହୁତ୍ ଆଲେ ଜାଗା ଭଲ ଜାଗା ଟା ଆପଣ କହିଲେଣି ଆଉ।
ସେପଟେ ଆମର ପାରାଦୀପ୍ ରୋଡ୍ ଆମର ହେଇଚି ଗୋଟା ସେପଟେ ଭାକୁର ଲାଇନ୍ ସେପଟେ ଗୋଟେ ଅଛି ଏମିତି ଏଇ ମନ୍ଦିର।
ହୁଁ। ଓ ହୋ ହୋ ହୋ। ଆଉ ଅ ନଈ ଆଡେ ମାଛ ଫାଛ କଣ ହଉଛନ୍ତିନା ଆପଣଙ୍କ ନଈ ଆଡେ?
ନା ମାଛତ ରୋଟାଲ୍ ନାହାନ୍ତି, ନଈ ତ ଶୁଖିନି। ମାଛ ତଥାପି ହଉଛନ୍ତି ଜଣେ ଧରୁଛନ୍ତି ତାଙ୍କ ଧରୁଛନ୍ତି ଡେଲି ଗୋଟା ନଖା ସେ ଦିଟା ନଖା ଧରିକି ଯିବେ। ନହେଲେ ସେ ଘରକୁ ଯିବେନି। ସେ ଡେଲି ସବୁଦିନ ଜାଲ ଧରି ବସୁଛନ୍ତି।
ହୁଁ ହୁଁ।
ତାହେଲେ ବଢିଆ ଆଉ ମାନେ ମାଛ ତାହାଲେ ହଉଛନ୍ତି ନା।
ମାଛ କିଛି କିଛି ହଉଛନ୍ତି। ମାନେ ଫେରୁନାହାନ୍ତି ଆସୁଛନ୍ତି କିଛି କିଛି ନେଇକି ଯାଉଛନ୍ତି।
ଓ ହ ହ ହ ଭଲ। ହଁ ଯାହା ହଉ ମାନେ ତାଙ୍କ ଗୋଟେ ଆଶା ବାନ୍ଧିକି ଆସିଥିବ ଜଣେ
ହଁ କାଲି ଏପଟେ ଆମର ଜଣେ କୋଡିଏ କିଲିଆ କୋଡିଏ କିଲୋ ମାଛ ଧରିକି ନେଇଗଲା।
କିଏ ମ?
ସେଇ ବଟକୃଷ୍ଣ ତାଙ୍କ ନା।
ଯିଏ ବାହାରେ ବାବାରେ ବାବା ବହୁତ ତାହାଲେ ବଡ ଆହା ହା।
ଟେ ଦେଇଥିଲି ଖାଇଆକୁ ଯେ ତାଙ୍କ ଘର ପାଖ ଲୋକନା ଆମୁକୁ ଟିକେ ଦେଇଥିଲି ହଁ ଭଲ ନାଗୁଥିଲା।
ହୁଁ
ଆଉ କୁହନ୍ତୁ। ଆପଣ ଆଇ ପି ଏଲ ରେ କୋଉ ଟିମ୍ ସପୋର୍ଟ କରନ୍ତି?
ହେଇ ଆମର ଥାଲା ପରିଜନ।
ଥାଲା ଫରିଜନ ପୁରା ଆଉଟ୍ ଅଫ୍ ସିଜନ ହେଇଗଲେ ଏବର୍ଷ।
ହୁଁ ହୁଁ କଣ କରାଯିବ ହଁ ଶ ଆଉ ଶୁଣନ୍ତୁ ସେ କଥା ଛାଡ ସେ କଥା ଛାଡ଼ନ୍ତୁ ଆଉ ଗୋଟେ କଥା କହୁଛି ଉଁ ଇଏ ଆ ଆ କଣ କହିଲେ ଆପଣ ଜାଣିଥିବେ ଆଉ ଆପଣ ଜାଣିଥିବେ ଆପଣ ଯୋଉ ବାରି ଫାରିରେ କଣ ଲାଗିଛି ଗଛ ଫଛ କେମିତି କିଛି କଣ? ମାନେ ଯେମିତି ଖାଇବା ପ ଫଳଗଛ।
ହଁ ହଁ ଲା ଲାଉ ଲାଗିଛି ଭେଣ୍ଡି ଲାଗିଛି ଆଉ। ସବୁ ଲାଗିଛି ଆଉ ଦିଟା କଣ ପରିବା ମୋର ଆଉ ଖିଆଲ ପଡୁନି। କିନ୍ତୁ ଲାଗିଛି ଆମ ବାରିରେ ଜହ୍ନି ସରି ଜହ୍ନି ଲାଗିଛି।
ହୁଁ
କଖାରୁ ଲାଗିଛି।
ତାହେଲେ ଆଉ ଘର ଫଳିଚ ତ ନା ହଁ ବର୍ଷା ଦିନ ପାଇଁ ଲାଗିଛି। ଯେହେତୁ କଖାରୁ ବର୍ଷା ଆଉ ଆଉ। ତିନି ଦିନ ଆଉ ମାସେ ଖଣ୍ଡେ ଗଲେ କଖାରୁ ଫୁଲ ଆପଣ ଖାଇବେ।
ଆଜ୍ଞା ଆଜ୍ଞା ଆଜ୍ଞା କଖାରେ ଫୁଲ ଖିଆ ହବ କ କଖାରୁ ଡଙ୍କ ଖିଆ ହବ କଖାରୁ ବରା ଖିଆ ହବ ସବୁ ଖିଆ ହବ। କଖାରୁ ଉପରେ ତ ସବୁ କିଛି ଖାଇହବ ସେଥିରେ ବି ଆଖାରୁ ଭିତରେ କାଟିକି ଚିକେନ ତରକାରୀ କରିକି ବି ଖାଇହବ।
ହଁ ହଁ ହଁ ହଁ ଆପଣ ଟିକେ ସୋସିଆଲ ମିଡିଆରେ ଅଧିକ ରହୁଛନ୍ତି।
ସୋସିଆଲ ମିଡିଆରେ ରହିଲେ ଆମେ ସବୁ ଦେଖୁଛୁ। ସବୁ ଖାଉୁଚନ୍ତି କେମିତି କଣ ଆମେ ସବୁ ଦେଖୁଛୁ।
ଓହୋ ହୋ ହୋ।
ନା ଆଉ ବନ୍ଧୁ ରଖୁଛୁ ଆମେ।
ହଁ ହଉ ଜୟ ଜଗ ଶୁଭ ସନ୍ଧ୍ୟା।